ହ୍ୟାଲୋ,
ହୁଁ-ଉ-ଉ ରଘୁନାଥ ଭାଇ କହୁଥିଲେ?
ଆଜ୍ଞା,
ଆଉ କେମିତି ଅଛନ୍ତି ଆପଣ, ଭଲ ଅଛନ୍ତି?
ଆଜ୍ଞା,
ହୁଁ ହୁଁ ହଁ ହଁ ଭଲ ଅଛି ମୁଁ ବି।
କୋଉଠୁ କହୁଥିଲେ?
ମୁଁ କହୁଥିଲି କଳାହାଣ୍ଡିରୁ। ଆଉ ଆପଣ?
ମୟୂରଭଞ୍ଜରୁ।
ହୁଁ ହୁଁ। ଆଉ ମୟୂରଭଞ୍ଜ ରେ କଣ କେମିତି କଣ ଫେମସ କଣ ଅଛି ଆଉ କଣ ନାହିଁ?
ମୟୂରଭଞ୍ଜ ଗୋଟେ ବହୁତ ଭଲ ଡିଷ୍ଟ୍ରିକ୍ଟ। ମାନେ-ଏ-ଏ ଆଦିବାସୀ ଏରିଆ ପାଟ୍ କିନ୍ତୁ ତାର ପର୍ବପର୍ବାଣି ବୋହୁତ ଭଲ। ଏଠିକାର ମଟନ ମୁଢ଼ି ଫେମସ୍।
ଆଚ୍ଛା।
ଜାଣିଥିବେ ତ ସେଟା ଆଉ।
ହୁଁ ହୁଁ ଯେ କେମିତି କଣ ସେଠି ଆଉ କିଅଣ ଅଛି କି।
ଆ ଆଉ ଅଛି ବୋହୁତ ତିଥି ଆଁ ସେ ଆମର ସିମିଳିପାଳ ଅଭୟାରଣ୍ୟ ଅଛି। ନେଶ୍ନାଲ ପାର୍କ ଅଛି ସେ ଟି ଜୋରୋନ୍ଦା ଆମର ୱାଟରଫଲ୍ ଅଛି ବୋରେଇ ପାଣି ଅଛି। ଆଉ ବୋହୁତ କିଛି ମାନେ ଦଶ ବାରଟା ଖଣ୍ଡେ ୱାଟରଫଲ୍ ଅଛି ଏଠି ଆମର ଆମର ଗଣ ପର୍ବ କହିଲେ ମକର
ଉଁହୁଁ ମୁଁ ତ ଶୁଣି ଥିଲି କଣ ମୟୂରଭଞ୍ଜ ସବୁଠୁ ବଡ଼ ଡିଷ୍ଟିକ୍ ଆଉ କଣ କେମିତି କଣ ଯିବା ଆସିବା ପାଇଁ ତାର ଯୋଗାଯୋଗୋ ସୁବିଧା କେମିତି କଣ ଅଛି।
ମୟୂରଭଞ୍ଜ ଆକ୍ଚୋଲି ବୋହୁତ ବଡ଼ ଡିଷ୍ଟିକ୍ ବୋହୁତ ବଡ଼ ଏରିଆ ହେଇଛି ପାଖାପାଖି ଏପ ଟେ ଆମର ବାଲେଶ୍ୱର ଛୁଇଁଛି ସେପଟୁ ଆମର କେଉଁଝର ଛୁଇଁଛି। ସେପଟୁ ୱେଷ୍ଟବେଙ୍ଗଲ ଆଉ ଝାରଖଣ୍ଡ ଦିଇଟା ଛୁଇଁଛି ଆମର ଯଦି ଭୁବନେଶ୍ୱରରୁ ଯିବା ପାଇଁ ହେଲେ ବସ୍ ଯାଉଛି। ଟ୍ରେନର ବି ସୁବିଧା ଅଛି ଆମର ବାଙ୍ଗିରପୋଶି ସୁପରଫାଷ୍ଟ ଏକ୍ସପ୍ରେସ୍। ସେଟା ପୁରୀ ଟୁ ବାଙ୍ଗିରପୋଶି ଯାଉଛି। ସେ ପୁରୀରୁୁ ଛାଡୁଚି ଚାର୍ଟା ଚାଳିଶରେ ଆମର ବାଙ୍ଗିରପୋଶି ପହଞ୍ଚୁଛି ରାତି ଦଶ ଦଶ ତ ନୁହେଁ ଏଗାର ସାଢେ ଏଗାର ହେଇଯାଉଛି କାରଣ ପ୍ରାଏ ଟାଇମ୍ ଟିକେ ଲେଟ୍ ରୋହୁଛି ଦଶ ପନ୍ଦର ମିନିଟ୍ ଆଉ ସେପଟୁ ଆସିବା। ପାଇଁ ହେଲେ ସେ ସାଢ଼େ ଚାର୍ଟାରେ ଛାଡୁଛି ବାଙ୍ଗିରପୋଶି ସାଢ଼େ ଏଗାରରେ ପହଞ୍ଚୁଛି ପୁରୀ। ଆଉ ବସ୍ ହେଲେ ସବୁବୋଳେ ଦିନ ଦିନ ରାତି ସବୁବେଳେ ଏଭେଲେବୁଲ ଅଛି ପ ସନ୍ଧ୍ୟା ସାତ ପାଖୁରୁ ରାତି ସାଢ଼େ ଏଗାର ବାର ପର୍ଯ୍ୟନ୍ତ ବାରିପଦା ଆଁ ପର୍ଯ୍ୟନ୍ତ ବସ୍ ଅଛି। ଆଉ ଦୁଇ ତିନିଟା ବସ୍ ଆମର ରାଇରଙ୍ଗପୁରୁ ପର୍ଯ୍ୟନ୍ତ ଅଛି। ଯାଉଛି ଆଉ ଦି ନମ୍ୱର୍ ବି ବସ୍ ଅଛି ଆଭେଲେବୁଲ୍। ଆଉ ନହେଲେ ଆମର ଟ୍ରେନରେ ଯି ବି ଯାଉଚନ୍ତି ବାଲେଶ୍ୱର ବାଲେଶ୍ୱରରୁ ଗୋଟେ ଲୋକାଲ୍ ଟ୍ରେନ୍ ଡିଏମ୍ ରୁ ଯାଉଛି ବାଙ୍ଗିରି ପଶି ପର୍ଯ ସେଠାରେ ବି ଯାଇପାରିବେ।
ମାନେ କଲା କଲାହାଣ୍ଡିରେ ଯିବା ପାଇଁ ମାନେ ସୁବିଧା ଅଛି ସୁବିଧା ଅଛି ଯିବା ପା
କଳାହାଣ୍ଡିରୁ ଆପଣ ଯଦି ଆସୁଛନ୍ତି ଭୁବନେଶ୍ୱର ଭୁବନେଶ୍ୱର ଆସିଲା ପରେ ଭୁବନେଶ୍ୱର ପହଞ୍ଚିଲା ପରେ ଭୁବନେଶ୍ୱରରୁ ସବୁ କିଛି ଆଭେଲେବୁଲ ଅଛି ବସ୍ ଅଛି ଟ୍ରେନ ଅଛି।
ଆଚ୍ଛା ଆଚ୍ଛା।
ଆସନ୍ତୁ ଥରେ ବୁଲିକି ଯିବେ। ଶିମିଳିପାଲ ନେଶ୍ନାଲ୍ ପାର୍କ ଦେଖିକି ଯିବେ ମଟନ ମୁଢ଼ି ଖାଇକି ଯିବେ।
ଉଁହୁଁ ମଟନ୍ ମୁଢି ତ ବେଶ ଫେମସ ମୁଁ ଯାହା ମୁଁ ଶୁଣି ଥିଲି ଆଉ ଆପଣ ଗଲେ ମୁଁ କହିବି ଆଉ ଏମିତି କଣ ଦେଖେଇବେ ମୋତେ ଟିକେ ବୁଲେଇବେ ଆଉ।
ନିହାତି ନିହାତି ନିହାତି ୱେଲକମ୍ ୱେଲକମ୍।
ଆଉ କଣ
ଆମର ଲୋ ଇଏ ସି ଶିମିଳିପାଳକୁ ଯିବା ପାଇଁ ଆକ୍ଚୋଲି ସବୁ ଟାଇମରେ ଛଡ଼ାଯାଇନି। ଯେହେତୁ ରେନି ସିଯିନ୍ ଆସିଗଲେ ଏବେ ତ ବନ୍ଦ ହେଇଗଲାଣି ଏବେ ଦୁଇ ଚାରି ଦିନି ହେଲାଣି ବନ୍ଦ ହେଇଗଲାଣି ଏବେ ରେନି ସିଯିନ୍ ଟା ହିଁ ଅଫ୍ ଥାଏ ତାପରେ ପୁଣି ୱିଣ୍ଟର ଆସିଲେ ଖୋଲା ହବ ସେଏ ପ୍ରାଏ ସେପ୍ଟେମ୍ବର ଅକ୍ଟୋବର ବେଳକୁ ଷ୍ଟାର୍ଟ ହୁଏ। ମେ ଜୁନ୍ ପର୍ଯ୍ୟନ୍ତ ଏଲୋଉ କରନ୍ତି। ଜୁନ୍ ବି ନୁହେଁ ଏପ୍ରିଲ ମେ ପର୍ଯ୍ୟନ୍ତ ହିଁ ଲାଷ୍ଟ ଥାଏ।
ହୁଁ ହୁଁ ଆପଣ କଣ କରନ୍ତି କି ପଢାପଢି କରନ୍ତି ନା ଜବ ଫବ କରନ୍ତି?
ହୁଁ ଚାଲିଛି ଏମିତି ପ୍ରାଇଭେଟ ସେକ୍ଟ
ହ ଆଛା ଆଛା ହ ହୋ ଆପଣ କେବେ କଳାହାଣ୍ଡି ଆସିଛନ୍ତି।
ହଁ କଳାହାଣ୍ଡି ଯାଇଛି।
ଓହୋ କେମତି କଣ? ଏକ୍ସପିରିଏସ ଭଲ ଥିଲା କି କେମତି କଣ ଖରାପ ଥିଲା କି କଣ?
ନାଇଁ କଳାହାଣ୍ଡି ବହୁତ ଭଲ ଜାଗା, ଲୋକ ତ ବହୁତ ନିରୀହ ଶାନ୍ତ ଲୋକ। ବହୁତ ଭଲ ଭଲ ଜାଗା ବି, ୱାଟର ଫଲ ବି ବହୁତ ଭଲ ଭଲ। ଥିଲା, ମୁଁ ଦୁଇ ତିନିଟା ମାସ ପରେ ଯାଇଥିଲି ବୁଲିବା ପାଇଁ, ଯାଇଥିଲି। ରାମପୁର ଯାଉଁ।
ହଁ ଭଲ ଥିଲା ତାହେଲେ ତ ଆପଣଙ୍କର
ହଁ ଭିଉ ତ ନାଇଁ ମୋର ରିଭି୍ୟୁ ତ କଳାହାଣ୍ଡି ପାଇଁ ବହୁତ ଭଲ ଥିଲା, କାରଣ ବହୁତ ଭଲ ଜାଗା କଳାହାଣ୍ଡି।
ଉଁ ହୁଁ
ମାନେ ସେଠି ତ ମାଣିକେଶ୍ୱରୀ ମା ଫେମସ।
ହୁଁ ହୁଁ ଆପଣ ମ୍ୟାରେଜ ଫେରେଜ କରିଛନ୍ତି ନା ଏମତି ଅଛନ୍ତି ବ୍ୟାଚଲର?
ବ୍ୟାଚଲର ଅଛି।
ଅହୋ, କେବେ ମ୍ୟାରେଜ ହଉଛନ୍ତି ଆପଣ ଡାକି? ଆମକୁ ଆମେ ଯିବୁ ନିଶ୍ଚୟ ମୟୂରଭଞ୍ଜ। ହଁ ହଁ ମ୍ୟାରେଜ କୁ ଡାକିବେ ନିହାତି, ଯିବ ଆମେ ସେ ଖୁସିରେ ଆମେ ହଁ ମଟ ଟିକେ ଖାଇଦବୁ ଆଉ ମୟରଭଞ୍ଜ ଟିକେ ବୁଲିକି ପଳେଇ ଆସିବୁ ଆଉ
ହୁଁ, ଏଠି ବହୁତ ଭଲ ଭଲ ଜାଗା ଅଛି ଦେବକୁଣ୍ଡ ଅଛି ଲୁଲୁଙ୍ଗ ଅଛି, ସୀତାକୁଣ୍ଡ ଅଛି। ଭୀମକୁଣ୍ଡ ଅଛି ଆଉ ସେପଟେ ଆମର ଅଛି ଚାଉଳ ଭଜା ୱାଟରଫଲ୍ ଗୋଟେ ଅଛି ଆଉ ଆଉ କଣ ୱାଟରଫଲ ଅଛି?
ପରିବେଶ ପରିପୂର୍ଣ୍ଣରେ ପୁରା
ହୁଁ ହୁଁ ବହୁତ ବହୁତ ବହୁତ ମାନେ ଭଲ ଜାଗା ଜାଗା ଅଛି ବୁଲିବା ପାଇଁ ଆଉ ଏଠି ବାରିପଦାରେ ଗୋଟେ ଭଲ ହୋଟେଲ ଅଛି ଯାହାକି ଗରମ ଗରମ ବୋଲି ଇଏ, ସେଠି ହେଲା ମଟନ ହେଲା ସବୁଠୁ ଫେମସ।
ହଁ ମୁଁ ବି କଣ ୟୁଟ୍ୟୁବ ଭିଡିଓରେ ଦେଖିଥିଲି ଯେ ଗରମ ଗରମ ଗରମ ହୋଟେଲ ଟା ବହୁତ ଫେମସ ମୁଢି ମ
କାରଣ ସେଠି ଜଣେ ଖାଇଲେ, ଆଉ ଜଣେ ୱେଟ୍ କରିବା ପାଇଁ ପଡ଼େ, ସେ ଉଠିଲା ପରେ ଆଉ ଜଣେ ବ ଏତେ ଭିଡ଼ ହୋଇଥାଏ। ତ ମଟନ ପ୍ରିପାରେସନ ଟା ବହୁତ ଭଲ।
ହଁ ମଟନ ମୁଢ ପାଇଁ ମୟୂରଭଞ୍ଜ ଫେମସ ଆଉ ନାଇଁ କି? ହୁଁ ହୁଁ
ଖୁଆଇବା ପାଇଁ ଆଉ, ଘରେ ତ ଆମେ ବନଉ ବଟ୍ କିନ୍ତୁ ହୋଟେଲ ଯିଏ ପ୍ରିଫର୍ କରେ। ତାକୁ ଆମେ ଗରମ ଗରମ ହିଁ ନେଇକି ଯାଉ ଆଉ
ଆଛା, ଆଉ ଆପଣଙ୍କ ପରିବାର ସବୁ ଠିକ ଠାକ ସବୁ ଭଲ ଅଛନ୍ତି।
ହଁ ଠିକ ଠାକ୍ ଅଛନ୍ତି। ତମ କଳାହାଣ୍ଡି ବିଷୟରେ କିଛି କୁହ?
ଆମ କଳାହାଣ୍ଡି ହଁ କଳାହାଣ୍ଡି, ହଁ ସେମ ଠିକ ଅଛି ପାହାଡ ପର୍ବତ ଏରିଆ, ଲୋକ ତ ଫାଷ୍ଟ ଟାଇମ ଶୁଣିଲେ ଭାଗିବ କି ପୁରା ଦୁର୍ଗମ ଅଞ୍ଚଳ ବୋଲିକି ଆସିଲା ପରେ ଦେଖିବା ଯେ ନାଇଁ ଏଠି ବି ଡେଭଲପମେଣ୍ଟ ଅଛି, ତ ଯିଏ ଆସିଛି, ସେ ଜାଣିଛି ଆଉ ଭଲ ଭଲ ଏଇଠି ବି ଠିକ ଠାକ୍ ଚାଲେ। ସେମିତି ଆଉ ଏମତି କହିବାକୁ ଗଲେ ତ ହଁ ଏଠି ୱାଟରଫଲ୍ ଅଛି। ଅଛି ମନ୍ଦିର ଅଛି ସବୁ ଅଛି ସବୁ କହିଲେ ଚଳେ।
ହଁ ସବୁ ସବୁ ଜାଗାରେ ତ କିଛି କିଛି ନିହାତି ସବୁ ଜାଗାରେ ଭଲ ଜିନିଷ ଅଛନ୍ତି।
ହୁଁ ହୁଁ ଲୋକ ବି ବଢିଆ ଏଠି ଆଉ। ଠିକ ଠାକ।
ହଉ କୋଉ ଦିନ ଯିବା ଗୋଟେ ଆଉଥରେ।
ହଁ କଳାହାଣ୍ଡି ମେନ ଟାଉନ ଅଛି। ଅଛି ଭାନିପାଟଣା ଆଉ ଏଇଠି। ଠିକ ମେନ ଟାଉନ କହିଲେ ସେମିତି ଗୋଟେ ସ୍ପେସିଫିକ୍ ଜାଗା ନାଇଁ କଳାହାଣ୍ଡି ବୋଲିକିରି କଳାହାଣ୍ଡି ଡିଷ୍ଟ୍ରିକ୍ଟର ମେନ୍ ଟାଉନ ଅଛି ଭାନିପଟଣା। ଆଉ ସବୁ ସେଠି ଅଫିସ ସବୁ କାମ ଏଠି ଏକା ହୁଏ।
ସେଇ ମେନ୍ ଟାଉନ ତମ ଘର ଟା କେତେ ବାଟ?
ହଁ ମେନ୍ ଟାଉନ୍ ରୁ ଆମ ଘରଟା ହେଲା ଚାଳିଶ କିଲୋମିଟର ହେବ। ଆଉ ଏ ପାଖରୁ ବସ୍ ଫସ୍ ସୁବିଧା ଅଛି। ଅ ଭୁବନେଶ୍ଵର ଯିବା ପାଇଁ ସୁବିଧା ଅଛି ସବୁ ଆଡେ ଯିବା ପାଇଁ ସୁବିଧା ଅଛି। ଆଉ ଯ ବ୍ଲକଟା ଯାଉଛି ଆମର ଧର୍ମଗଡ଼ ବ୍ଲକରେ ଯାଉଛି ଘରଟା। ଆମର ତିନିଟା କଳାହାଣ୍ଡି ମେନ୍ ତିନିଟା ଚାରିଟା ଜାଗା କହିଲେ ଭାନିପାଟଣା ଧର୍ମଗଡ ଜୟପାଟଣା ଯୋଉ ନୟାଗଡ଼ ଏଇଟା ସବୁ ଟିକେ ଡେଭଲପ ହଁ ଡେଭଲପ। କାରିଆ ଆ ଉ।
ଉୁଁ ହୁଁ।
ଏମିତି
ତମର କେତେଟା ବ୍ଲକ ରହୁଛି ଆମର କଳାହାଣ୍ଡି ଡିଷ୍ଟିକିରେ।
କଳାହାଣ୍ଡି ଡିଷ୍ଟ୍ରିକ୍ଟରେ ତେରଟା ଚଉଦଟା ଥିବ ମୁଁ ତ ଭଲସେ ଜାଣିନି। ମୁଁ ଟିକେ କି ପାଠ ପଢ଼ା ଟିକେ କରିପାରୁନି ତ ଠିକ୍ ସେ ସେ ପାଇଁ ଆଉ ଚାଲିଛି ସେମିତି।
କଣ ପାଠ ପଢା ପୁଢି ଚାଲିଛି?
ପାଠପଢ଼ା ହଁ ମୁଁ ଗ୍ରାଜୁଏସନ୍ ସରାଇଛି ଆଉ ବି ଏଡ଼୍ ସରେଇଛି।
ଗ୍ରାଜୁଏସନ ସରିଲା ପରେ ଆହୁରି କହୁଛ ପାଠ ଫାଠ ପଢିନ ବୋଲି।
ହଁ ସେଇଟା ବ ଗମେଣ୍ଟ ଚାକିରି ଦଉନି ଏଇଟା କରୁନି ସେଇଟା କରୁନି ସେ ପାଇଁ ଟିକେର ରହିଯାଉଛି ଆଉ ଗମେଣ୍ଟ ଟିକେ ଆମର
ଏବେ ତ ଗମେଣ୍ଟରେ ବହୁତ୍ ବହୁତ୍ ବହୁତ୍ ଚାଲିଛି ଏବେ ସମସ୍ତ ବହୁତ୍ ହେଲେଣି ଆଉ।
ଅ ହଁ ଗମେଣ୍ଟ ଏବେ କଣ ନା ଗମେଣ୍ଟ ଆକ୍ଟୁଲି ଜବ ଦଉନି ସେ। ମାନେ ନିଯୁକ୍ତି ଦଉନି ସେ ପୁଣି ଆମେ ଭାବିଥିଲୁ ସରକାର ଚେଞ୍ଜ ହେଲା ପରେ ହୁଁ ହୁଁ।
ବାହାରିଲେ ତାକୁ ତିନି ବର୍ଷ ଚାରି ବର୍ଷ ଲଗେଇ ଦଉଛି।
ହୁଁ ଆମେ ଭାବିଥିଲୁ ସରକାର ଚେଞ୍ଜ ହେଲା ପରେ ଆମକୁ ଭଲ ସେ ଦବ କିନ୍ତୁ ଠେଙ୍ଗା ଦେଇଦେଲା ଆମକୁ। ଆଉ
ହଁ।
ଶିକ୍ଷକ ନିଯୁକ୍ତି ଦେବି କହିଲା ପୁଣି କିଛି ଦେଲାନି ଏମତି ସେମତି ହେଇ ହେଇ କରି ସେ ଗୋଟେ ଗୋଟେ ଏକ୍ଜାମକୁ ନେଇକି ଦି ବର୍ଷ ତିନି ବର୍ଷ ହେଇଯାଉଛି। ତ ସେଇ ପାଇଁ ବେଶୀ ବେରୋଜଗାର ଓଡ଼ିଶାରେ ବାହାରିଲେଣି ଆଉ କଳାହାଣ୍ଡିରେ ବି ଦିନକୁ ଦିନ କମ୍ପିଟିସନ ବଢ଼ି ଚାଲୁଛି ତ
ସବୁ ଜାଗାରେ କଳାହାଣ୍ଡି ନୁହେଁ ଆମ ମୟୂରଭଞ୍ଜରେ କମ୍ପିଟିସନ ବଢିଯାଉଛି। ସବୁ ଜାଗାରେ ପିଲା ତ ଏବେ ଏଜୁେଟେଡ଼୍ ୱେଲ୍ ଏଜକେଟେଡ଼୍ ହେଯାଉଛନ୍ତି ପିଜି ପିଏଚ୍ କରିକି ବି ପିଲା ପିଅନ ଚାକିରି ପାଇଁ ପକଉଛନ୍ତି?
ହଁ ସେଇ ପାଇଁ ତ ଗୋଟେ ଏବେ ଯ ଏଭରେଜ ପିଲା ସେ ତ କିଛି କରିପାରୁନି ଯେ ହାଇଲେବଲ ପିଲା ସବୁ ଶହେ ରୁ ସ ଜାଣିଛି ସେ କରିପାରୁଛି ଯେଉଁ ଲୋ ଲେବୁଲ୍ ପିଲା ଉପରେ ପିଲା ଯେ ଟିକେ ଟିକେରେ କଟି ଯାଉଛି ତାକୁ ଟିକେ ଆହୁରି ସେତିକି ଭେକେନ୍ସି ସେତିକି ହଁ ସେତିକି ନିଯୁକ୍ତି ବାହାରେ ଲେ ଯାଇକି ସେ ଲେବଲ ସେ ଯାଇକି ଗୋଟେ ଛୋଟ ନିଯୁକ୍ତି ପାଇପାରିବ କି ମାନେ କିଛି କରିପାରିବ ସମାଜ ପାଇଁ ଏମିତି ସବୁ ଆଉ।
ସେଇ ପାଇଁ ପିଲା ରହି ଯାଉଛନ୍ତି ଏଇଠି ଆଉ ଏଇଟା ହଉଛି ମେନ୍ ପ୍ରୋବ୍ଲେମ। ସମସ୍ୟା ଆଉ
ଠିକ ଅଛ ହୁଁ ଠିକ ଅଛି ଆପଣଙ୍କ ସହିତ କଥାବାରୁ ଧନ୍ୟବାଦ। ଆପଣ ଠିକ ସେ ରୁହନ୍ତୁ।
ହଁ ହଉ ଗୁଡ଼ ନାଇଟ୍।